ନମସ୍କାର ମ୍ୟାଡମ୍ ନମସ୍କାର ସାର୍।
ନମସ୍କାର ଆଜ୍ଞା ଭଲ ଅଛନ୍ତି।
ଆଜ୍ଞା ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ଆଜ୍ଞା ମୁଁ ବି ଭଲ ଅଛି ସପରିବାରେ ଭଲ ଅଛୁ ଆଶା କରୁଛି ଆପଣ ବି ସପରିବାରରେ ଭଲରେ ଥିବେ।
ଆଜ୍ଞା ଆଜ୍ଞା ବହୁତ ଭଲରେ ଅଛନ୍ତି।
ଆଉ ଦେଖନ୍ତୁ ଆପଣ ତ ପ୍ରାଥମିକ ଶିକ୍ଷା ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପନ କରିଛନ୍ତି।
ଆଜ୍ଞା।
ଏବେ ଯୋଉ ଶିକ୍ଷା ଆଉ ସେତେବେଳର ଶିକ୍ଷା ଭିତରେ କଣ ତଫାତ ଅନୁଭବ କରୁଛନ୍ତି ଆପଣ?
ଆଜ୍ଞା ତ ଆପଣ ଦେଖିଥିବେ ଆ ପ ଆଗରୁ ତ ପିଲାମାନେ ଗଛତଳେ ବହୁତ ଶିକ୍ଷାର ଅସୁବିଧା ଯେହେତୁ। ତ ଗଛତଳେ ବସିକି ବି ଶିକ୍ଷକ ପାଠ ପଢେଇଥାନ୍ତି। ତ ଏବେ ଦେଖୁଥିବେ ଧୀରେ ଧୀରେ ସ୍କୁଲ ଧୀରେ ଧୀରେ ସ୍କୁଲ ବି ସ୍ତା ପନ ହେଲା ତାପରେ ସରକାରୀ ସ୍କୁଲ ହେଲା। ତାପରେ ଏବେ ତ ଦେଖିଥିବେ ଏବେ ତ ସ୍କୁଲରେ ବହୁତ କିଛି ଅ ସୁବିଧା ସୁଯୋଗ ଅଛି। ଯେମିତିକିି ମାନେ ପୁରା କମ୍ପୁଟରରେ କମ୍ପୁଟରରେ ବି ପାଠ ପଢଉଛନ୍ତି ଆମେ ବି ଦେଖିଛୁ। କଲେଜ ମାନଙ୍କରେ ବି ସବୁ ଲାଗିଲାଣି। ଯୋଉ ଥ୍ରିଡି ଏରିକା ତ ସେଥିରେ ବି ପିଲା ପାଠ ପଢୁଛନ୍ତି କିନ୍ତୁ ଆଗରୁ ତ ସେ ସବୁ ସୁବିଧା ନ ଥିଲା ଆଗରୁ ସେମିତି ବହୁତ ଅସୁବିଧା ବି ଥିଲା ଆଗରୁ ଯେମିତି କହୁଥିଲି କି ଗଛତଳେ ବସିକି ପିଲାଙ୍କୁ ପାଠ ପଢାନ୍ତି।
ନିହାତି ଭାବରେ ଆପଣ ଯୋଉ କହିଲେ ପ୍ରଥମେ ଗୁରୁକୁଳ ଶିକ୍ଷା ଥିଲା। କିନ୍ତୁ ସେତେବେଳେ ଗୋଟିଏ ପ୍ରତିବନ୍ଧକ ଥିଲା। କେବଳ ରାଜା ରାଜୁଡା ସମ୍ଭ୍ରାନ୍ତ ଶ୍ରେଣୀର ପିଲାମାନେ ହିଁ ସେ ଗୁରୁକୁଳ ଶିକ୍ଷାକୁ ଯାଇ କରୁଥିଲେ ଆଜ୍ଞା। ସମସ୍ତେ ଯାଇପାରୁନଥିଲେ ସାର୍ବଜନୀନ ହେଇଥିଲା ଝିଅ ପିଲା ଏରତି ବନ୍ଧ ଡେଇଁକି ଶିକ୍ଷା ପାଇଁ ଯାଇପାରୁନଥିଲା ସେତେବେଳେ ନାରୀ ଶିକ୍ଷା ନଥିଲା। ବର୍ତ୍ତମାନ କିନ୍ତୁ ଶିକ୍ଷା ସାର୍ବଜନୀନ ହେଇଯାଇଛି ଆଜ୍ଞା ସେ ଗଛ ମୂଳ ଆଉ ତରୁତମାଳ ଶୀତଳ ଛାୟା ପରିବେଶଟିିତରେ ଶିକ୍ଷା ନାହିଁ କିନ୍ତୁ ଆଜି ଶିକ୍ଷା ସାର୍ବଜନୀନ ହେଇଯାଇଛି।
ଆଜ୍ଞା ତ ମଣିଷ ଜୀବନରେ ବି ଶିକ୍ଷାର ବହୁତ ବହୁତ ଆବଶ୍ୟକ ରହିଛି। ମାନେ ଶିକ୍ଷା ନଥିଲେ ଆମେ କିଛି ବି ଆ ମୁ ଗୋଟେ ଉଦାହରଣ ଦେଉଛି। ତ ଜଣଙ୍କ ପାଖକୁ ଥରେ ଚିଠି ଆସିଥିଲା କିନ୍ତୁ ତ ସେଇ ଲୋକ ପାଠ ପଢା ପଢ଼ି ଜାଣିନାହାନ୍ତି। ତ ତାଙ୍କ ପାଖକୁ ଚିଠି ଆସିଥିଲା କି ତାଙ୍କ ଭାଇଙ୍କର ଆକ୍ସିଡେଣ୍ଟ ହେଇଯାଇଛି। ତ ସେ ମୃତ ଅ ମୃତ ଅଛନ୍ତି ତ ସେଇ ସେଥିପାଇଁ ଚିଠି ଆସିଥିଲା ତାଙ୍କ ପାଖକୁ। ତ ସିଏ ତ ଚିଠି ପଢି ଜାଣନ୍ତିନି ତାଙ୍କ ପଡିଶା ଘର ଯିଏ ଥିଲେ ତ ସିଏ ତାଙ୍କୁ ଯେତେବେଳେ ସେ ତାଙ୍କୁ ଦିଅନ୍ତି ଯେତେବେଳେ ଚିଠି ଆସିଲା ତାଙ୍କ ଭାଇଙ୍କର ତ ସେ ତାଙ୍କୁ ଦିଅନ୍ତି ସେ ସବୁବେଳେ ପଢିକି କହିଦିଅନ୍ତି ତ ଦେଖି ଯେହେତୁ ତାଙ୍କ ପଡିଶା ଘରେ ସେଇଦିନ ବି ନଥିଲେ। ତ ସିଏ ଯ ସିଏ ତାପରେ କହିଲେ କି ପଡିଶା ଘରୁ ନାହାନ୍ତି ତ ପଡିଶା ଘରେ ଆସିଲେ ଆଉ ଦଶ ଦିନ ପରେ ଯେ ଯେତେବେଳେ ସିଏ ତ ପଢ଼ିଜାଣିନାହାନ୍ତି ତ ପଡ଼ିଶା ଘରେ ଯେତେବେଳେ ଦଶଦିନ ପରେ ଆସିଲେ ସେ ଚିଠି ପଢ଼ିକି ତାଙ୍କୁ ଜଣେଇଲେ ଯେତେବେଳେ କି ତାଙ୍କ ଭାଇ ଆଉ ନାହାନ୍ତି ତାଙ୍କ ଭାଇ ଦଶ ଦିନ ପୂର୍ବରୁ ଚାଲିଗଲେଣି ହେଲେ ସେ ଏବେ ଜାଣିବାକୁ ପାଇଲେ ତ ଯେହେତୁ ସେ ଯଦି ଶିକ୍ଷା ଟା ଶିକ୍ଷା ଗ୍ରହଣ କରିଥାନ୍ତେ ତ ତାଙ୍କୁ ତ ଏତେ ଅସୁବିଧାରେ ବି ସେ ପଡିିନଥାନ୍ତେ ସେଦିନ।
ନିଶ୍ଚିତ ଭାବରେ ଆଜ୍ଞା ଆପଣ ବଢିଆ ଜିନିଷଟି ମୂଲ୍ୟାଙ୍କନ କରିଚନ୍ତି। ମାନେ ସମାଜରେ ବା ପରିବାରରେ ବା ବ୍ୟକ୍ତ ବିିଶେଷକୁୁ ଶିକ୍ଷାର ଆବଶ୍ୟକତା କେତେ ନୁହେଁକି ଆଜ୍ଞା।
ଆଜ୍ଞା ଆଜ୍ଞା ବହୁତ ରହିଛି ଆଜ୍ଞା। ତ ଆମେ ବି ଆଜ୍ଞା।
ଏବେ କମ୍ପ୍ୟୁଟର ଶିକ୍ଷା ହଁ ଏବେ ସମସାମୟ ୟିକ ଆମକୁ ବୈଷୟିକ ଶିକ୍ଷା ବି ଦରକାର।
ଆଜ୍ଞା।
ପ୍ରଯୁକ୍ତି ବିଦ୍ୟ ର ଆବଶ୍ୟକତା ରହିଚି।
ଆଜ୍ଞା। ତ ସେଇ ଗାଁ ମାନଙ୍କରେ ତ ଶିକ୍ଷା ତ ବହୁତ ଆବଶ୍ୟକ ଯେମିତି କହିଲେ ତ ଗାଁ ମାନଙ୍କରେ ଶିକ୍ଷାର ଶିକ୍ଷା ପାଇଁ ହିଁ ସରକାର ବହୁତ କିଛି କରୁଚନ୍ତି। ସରକାରୀ ବିଦ୍ୟାଳୟ ଯୋଉ ସ୍ଥାପନ କରୁଛନ୍ତି ମାଗଣରେ ଖାଇବାକୁ ମଧ୍ୟ ଦଉ ଛନ୍ତି ଆଉ ପୁଣି ମାଗେଣାରେ ପୋଷାକ ବି ମଧ୍ୟ ଦଉଛନ୍ତି।
ନିହତି ନିହତି ମାନେ ଶିକ୍ଷା କେମିତି ସାର୍ବଜନୀନ ହେଇପାରିବ ସରଳ ସୁବିଧା ହେଇପାରିବ ତେଣୁକରି ପିଲାମାନଙ୍କୁ ପୁସ୍ତକ ଅନ୍ୟାନ୍ୟ ଉପକରଣ ମଧ୍ୟ ପ୍ରଦାନ କରାଯାଉଛି।
ଆଜ୍ଞା ତ ସାର୍ ଆପଣ ଦେଖିଥିବେ କିଛି ଘରେ କୁହନ୍ତି ନା ଝିଅ ମାନେ ଝିଅ ମାନଙ୍କୁ ପଢିବା ଦରକାର ନାହିଁ ଝିଅମାନଙ୍କ ଅ କାମ ଖାଲି ଘର କାମ କରିବେ ଆଉ ଯାଆନ୍ତି ଅ ଆଉ ଶାଶୁଘର। ତ ଦୁହିତା ଦୁଇ କୂଳକୁ ହିତା ଯେମିତି କହନ୍ତି କି ବଡ ହେଲେ ସେ ଶାଶୁ ଘରକୁ ଯିବେ। ଆଉ ଘରେ ଥିଲା ବାପ ଘରେ ଥିଲା ବଳେ ସେ ରୋ ଘର କାମ ହିଁ କେବଳ କରନ୍ତି ପାଠ ପଢା ଅ ଝିଅ ପିଲାଙ୍କ କାମ ନୁହଁ ବୋଲି କହିଥାନ୍ତି ତ ସେଇ କଥା ନେଇକି ଆପଣ କିଛି କହିପାରିବେ।
ନାଇଁ ଦେଖନ୍ତୁ ସେମାନେ ଯାହା କହୁଚନ୍ତି ଠିକ କହୁଚନ୍ତି କିନ୍ତୁ ଠିକ କାମରେ ଲଗଉ ନାହାନ୍ତି। ସେମାନେ ଯୋଉ କହୁଛନ୍ତି ଝିଅ ଦୁଇ କୂଳକୁ ହିତା ବଢିଆ କଥା ସେ ଦୁଇ କୂଳକୁ ହିତା ସିଏ ଶିକ୍ଷିତା ହେଲେ ହିଁ ଦୁଇ କୂଳର ହିତା ହେଇପାରିବ ଜଣେ ଅଶିକ୍ଷିତା ହେଲେ କେମିତି ହିତା ହବ ସେ ଓଲଟା ପରିବାରକୁ ନଷ୍ଟ କରିଦବ ଏଣୁ ଝିଅ ପିଲାକୁ ମଧ୍ୟ ବେଶୀ ଶିକ୍ଷା ଦରକାର। ଏଣୁକିରି ତ କୁହାଗଲା ନା ମା ହେଲେ ପାଠେଇ ଦେଶ ଯିବ ଆଗେଇ। ହଁ କି ନି କୁହନ୍ତୁ ପିତା ହେଲେ ପାଠୁଆ ଦେଶ ହବ ଆଗୁଆ ତ କୋଉଠି କୁହାଯାଇନି। ତେଣୁ ଝିଅ ପିଲାଟି ଶିକ୍ଷିତ ହେବା ନି ଦରକାର ନା କଣ କହୁଚନ୍ତି।
ଆଜ୍ଞା ତ ଆପଣ ବି ଦେଖିଥିବେ ଏବେ ସେଇ ନାରୀ ହିଁ ଯୋଉମାନେ ନାରୀକୁ ଦୁର୍ବଳ ଭାବୁଥିଲେ କି ତାଙ୍କ ପା ଠ ପଢା ତାଙ୍କର ପାଠ ପଢା କିଛି ଦରକାର ନାହିଁ ବୋଲି କିନ୍ତୁ ସେଇ ନାରୀ ତ ଏବେ ଅ ଯୋଉ ରେଳ ଚଲଉଛନ୍ତି ଉଡା ଜାହାଜ ମଧ୍ୟ ବି ଚଲଉଛନ୍ତି ତ ସେ ନାରୀ ହିଁ କେତେ କିଛି ବି କରି ପାରୁଛି ଆପଣ ବି ଦେଖିଥିବେ ଆମ ରାଷ୍ଟ୍ରପତି ଅ ମିସେସ୍ ଦ୍ରୌପଦୀ ମୁର୍ମୁ ସିଏ ବି ରାସ୍ ଷ୍ଟ୍ରକୁ ଚଳଉଛନ୍ତି କି ନାଇଁ ସେ ନାରୀ ହେଇକି ମଧ୍ୟ।
ସିଏ ଆହୁରି ବିଚିତ୍ର ହେଲା ବିଶ୍ଵର ଅନେକ ସମୃ ଧିଶାଳି ରାଷ୍ଟ୍ରରେ ଝିଅ ମାନେ ସୈନିକ ବିଭାଗରେ ମଧ୍ୟ ଅଛନ୍ତି।
ଆଜ୍ଞା ଆଜ୍ଞା।
ଯୋଉଟା କିି ଆମ ଦେଶ ବି ଖୁବ ଶୀଘ୍ର ଗ୍ରହଣ କରିବାକୁ ଯାଉଛି।
ଆଜ୍ଞା।
ଏହା ଆମ ପାଇଁ ଗୋଟେ ବଡ ସ୍ଵାଗତ ଯୋଗ୍ୟ ପଦକ୍ଷେପ ହବ। ନାରୀ ଅବଳା ନଥିଲା କି ଦୁର୍ବଳା ସିଏ କେବେ ନଥିଲା ଆମେ ତାକୁ ଦୁର୍ବଳା କରିଦଉଥିଲେ।
ଆଜ୍ଞା।
ଆମେ ଜଣେ ଯଦି କହିବା ୟାକୁ ଦୁର୍ବଳ ସେ ଦୁର୍ବଳ ଆମର ମାନସିକତାରେ ସେ ଦୁର୍ବଳ। ସେ ନହଲେ ପ୍ରକୃତରେ ସେମିତି କେହି ଦୁର୍ବଳ ନାହାନ୍ତି।
ହୁଁ। ଆଜ୍ଞା ତ ଆଗ କାଳରୁ ବି ଲୋକମାନୋ ଆଗ କାଳରେ ତ ମୁଁ ଯେତେବେଳେ ଦେଖିଛି ଜେଜେଙ୍କ କାଳରେ ତ ସେତେବେଳେ ସେ କୁହନ୍ତି ସବୁବେଳେ କି ତମ ବେଳେ ଏବେ ଯେମିତି ପାଠ ପଢା ପାଇଁ ସବୁ ସୁବିଧା ଅଛି ତ ଆଗରୁ ଆମ ପାଇଁ ସେତିକି ସୁବିଧା ନଥିଲା। ଆଉ ସେତିକି ସୁବିଧା ତ ଜେଜେଙ୍କ ବେଳକୁ ନଥିଲା। କିନ୍ତୁ ମୋ ବାବାଙ୍କ ବେଳକୁ ମୋ ବାବାଙ୍କ ଟାଇମ ରେ ସିଏ କହିଲେ କହିଲେ କି ଆମର ସେମିତି ଡ୍ରେସ ର ବହୁତ ଯେହେତୁ ମାନେ ସେଇ ଟାଇମ୍ ରେ ବେଶୀ ତାଙ୍କ ବେଳେ ବି ସେତେ ସୁବିଧା ନଥି ଥିଲା। ସିଏ ଦେଖିବେ ଅ ଗୋଟାଏ ତାଙ୍କର କଣ ଥାଏ ନା ଗୋଟାଏ ପୋଷାକ ଥାଏ ତ ସେଇ ଗୋଟାଏ ପୋଷାକକୁ ସେ ଦି ଭାଇଙ୍କ ଭିତରେ ସେ ଜଣେ ପିନ୍ଧିକି ଦିନେ ଗଲେ ଆଉ ଆଉ ଦିନେ ଆଉ ଜଣେ ପିନ୍ଧିକି ଯିବେ। ତ ସେ ସେମିତି କହିଲେ କି ଆମ ବେଳେ ସେତେ ସୁବିଧା ନଥିଲା କିନ୍ତୁ ଏବେ ତ ସରକାର ସବୁବେଳେ। ଦେଇ ଏବେ ତ ସରକାର ଯୋଉ ପୋଷାକ ହେରିକା ସବୁ ଦଉ ଛନ୍ତି କିନ୍ତୁ ସେତେବେଳେ ସେତ ସୁବିଧା ନଥିଲା।
ହଁ ଆପଣ ବଢିଆ କ କହିଲେ ମାନେ ସେତେବେଳେ ଆହାରର ଅନାହାର ର ଯନ୍ତ୍ରଣା ଲୋକଙ୍କୁ ମାରି ପକଉ ଥିଲା ଆଜ୍ଞା ପାଠ ସେମାନେ କେମିତି ପଢିବେ କୁହନ୍ତୁ। ତାଙ୍କ ଘରେଖାଇବା ବି ନାଇଁ। ଆଉ ପୋଷକ ତ ସ୍ୱପ୍ନ ଥା ତାଙ୍କ ପାଇଁ। ଏଇଟା ଆଜ୍ଞା ଦୁଇ ହଜାର ମସିହା ପ୍ରେ ଦୁଇ ହଜାର ମସିହା ପରେ ଆମର ପରିବେଶର ଚିତ୍ର ବଦଳିଲା ନା ଆଜ୍ଞା ଆଉ। ତା ପୂର୍ବରୁ ଲୋକଙ୍କ ପାଖରେ ଠିକ୍ ସେ ଖାଇବା ବି ନଥିଲା ପିନ୍ଧିବା ବି ନଥିଲା ପୁସ୍ତକ ବି ଏତେ ପରିମାଣରେ ନଥିଲା। ଆଜି ଯୋଉ ଗୋଟେ ପିଲା ଗୋଟେ ବହି ପଢିଲେ ଆଜ୍ଞା ଦ୍ୱିତୀୟ ବର୍ଷକୁ ସେଟା ଡଷ୍ଟବିନ କୁ ଯାଉଚି ସେମିତି ବାସ୍ତବରେ ନଥିଲା ବୁଝିଲେ ନା ନାହିଁ? ବହି ଅମୂଲମୂଲ ଥିଲା।
ଆଜ୍ଞା। ଆଜ୍ଞା ତ ସେଇ ଟାଇମ୍ ରେ ତ ବହୁତ ଯେତେବେଳେ ପୁରୁଣା କାଳେରେ ତ ସେମାନେ ବହୁତ ପାଠ ପଢାରୁ ବଂଞ୍ଚିତ ହେଉଥିଲେ। ତ କାମ କରନ୍ତି ସେମାନେ ବା ଶିକ୍ଷାର ସେତେ ଶିକ୍ଷାର ସେତିକି ସୁବିଧା ନ ଥିଲା ବୋଲି ସେମାନେ କମ ଏଜ ରୁ ଯାଇକି ବି କାମ କାମ କରନ୍ତି ସମସ୍ତେ।
ଆଜ୍ଞା ତ ଏବେ ତ ଶିଖ ଆଜ୍ଞା। ଆଜ୍ଞା ତ ଏବେ ବି ଛୋଟ ଛୁଆଙ୍କ ପାଇଁ ବି ଅଙ୍ଗନବାଡି ଖୋଲା ହେଇଛି। ଅଙ୍ଗନବାଡି ରେ ବି ମଧ୍ୟ ସେମିତି ପୁରା ବ୍ୟାଗ୍ ଦଉଛନ୍ତି ଡ୍ରେସ ବି ଦଉଛନ୍ତି। ଖାଇବାକୁ ବି ଦଉଛନ୍ତି ପୁରା ଯେମିତି ବାର ଅନୁସାରେ ସେ ସବୁ ଆମିଷ ନିରାମିଷ ସବୁ ଦଉଛନ୍ତି।
ଆଉ ସେଇଠି ତାଙ୍କର ପ୍ରାରମ୍ଭିକ ଶିକ୍ଷା ମଧ୍ୟ ସେଠୁ ଗଢି ହଉଛି ଅଙ୍ଗନବାଡି ମଧ୍ୟ ଗୋଟେ ପ୍ରକାର ଶିକ୍ଷା ରହିଛି। ବୁଝିଲେ ନା ଆଉ ଏବେ ତ ବାଲ ବାଟିକା ହେଲା ପୁଣି। ପାଞ୍ଚ ବର୍ଷରୁ ପିଲାମାନେ ବିଦ୍ୟାଳୟ ମୁଖୀ ହେବେ, ପାଠ ପଢିବେ, ଶିକ୍ଷିତ ହେବେ।
ଆଜ୍ଞା ଅଛି ଯେମିତି ଆଜ୍ଞା। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଯେମିତି ଅଛି ତ ପ୍ରାରମ୍ଭ ତାପରେ ବୋଧ ତାପରେ ପ୍ରଥମରୁ ଦଶମ ଯାଏ ମଧ୍ୟ ରହିଛି।
ଆଜ୍ଞା ଏବେ ପ୍ରତିଟି ପିଲା କୁ ଛୋଟ ବୟସରୁ ସଠିକ ବୟସରେ କାରଣ ପାଞ୍ଚ ରରୁ ସାତ ବର୍ଷ ବୟସରେ ପିଲାର ସ୍ମରଣ ଶକ୍ତି ପ୍ରଖର ଥାଏ। ସେଇ ସମୟରେ ସେ ଯାହା ପଢିବ ତାର ମନେ ରହିଯିବ ଯାହା ବୁଝିଲେ ନା। ସେଇ ସମୟ ଟାକୁ ଯଦି ଆମେ ବେଶୀ ପ୍ରାଧାନ୍ୟ ଦବା ତାହେଲେ ପିଲାଟା ନିଶ୍ଚିତ ଭାବରେ ଆଗକୁ ଭଲ ଭାବରେ
ଆଜ୍ଞା ତ ଆଜ୍ଞା ଶିକ୍ଷା ପାଇଁ ତ ବହୁତ କିଛି ବି ଅଛି ଯେମିତି କି ସରକାରୀ ବିଦ୍ୟାଳୟ ଅଛି, ପୁଣି ଓଡିଆ ମିଡିଅମ ସ୍କୁଲ ଅଛି, ପୁଣି ଇଂଲିଶ ମିଡିୟମ ବି ସ୍କୁଲ୍ ଅଛି, ଯେମିତି ପିଲାମାନେ ଛୁଆରୁ ହିଁ ପ୍ରଖର ହୋଇଥାନ୍ତି ଇଂଲିଶ ରେ।
ହଁ। ହଛୁ ଯେଉଁଠି ଚାହିଁବ ଯେଉଁ ମାଧ୍ୟମରେ ଚାହିଁବ, ଆମ ସେ ପାଠ ପଢ଼ି ପାରିବ, ବିଭିନ୍ନ ପ୍ରକାର ବ୍ୟବସ୍ଥା ଅଛି।
ଆଜ୍ଞା।
ତଥାପି ମାତୃଭାଷାକୁ ଆମେ ଟିକେ ପ୍ରାଧାନ୍ୟ ଦେବା, ନୂତନ ଶିକ୍ଷା ନୀତି ଅନୁସାରେ କୁହାଯାଉଛି କି, ଯଦି ଗୋଟେ ପିଲା ମାତୃଭାଷାରେ ଅଧିକ ଆଗକୁ ବଢି ପାରିବ, ତାହେଲେ ସିଏ ଅନ୍ୟ ଭାଷାକୁ ଅତି ସହଜରେ ଗ୍ରହଣ କରିପାରିବ।
କରି ପାରିବ ଆଜ୍ଞା। ତ ମଣିଷ ଜୀବନ ହିଁ ଶିକ୍ଷାର ତ ବହୁତ ଆବଶ୍ୟକ ରହିଛି। ଆଜ୍ଞା ଆଜ୍ଞା, ତ ଶିକ୍ଷା ହିଁ ଥିଲେ ପୁରା ଦେଶ ଆଜ୍ଞା ମାତୃଭାଷା ତ ଆମର ହିଁ ମା ଭାଷା ନା, ତ ଯେହେତୁ ଆମେ ଯୋଉ ଆମେ ଯୋଉ ଅ ଅଞ୍ଚଳରେ ମାନେ ଯୋଉଠି ଯୋଉ ମାତୃଭୂମି ଉପରେ ରହୁଛେ, ତ ସେଇ ଭାଷାକୁ ହିଁ ଅଧିକ ପ୍ରା ଧ୍ୟାନ ଦେବା ଉଚିତ୍।
ହଁ ଏଣୁ କୁହାଯାଏ, ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ଏଣୁ ମାତୃଭୂମି ଆଉ ମାତୃଭାଷା ପ୍ରତି ମମତା ନିହାତି ରହିବା ଦରକାର। ଯୋଉ ପିଲା ମାତୃଭାଷାରେ ଯେତିକି ସବଳ ହବ, ସିଏ ଅନ୍ୟ ଭାଷାକୁୁ ସେତିକି ସହଜରେ ଆଉ ସରଳରେ ଶିଖିପାରିବ, ଅଭିବ୍ୟକ୍ତି କରିପାରିବ ଏବଂ ସମାଜରେ ଆଗକୁ ବଢିପାରିବ।
ଆଜ୍ଞା ସାର୍। ଆଜ୍ଞା ତ ସାର୍ ମୋର ଏବେ ଗୋଟେ କଲ୍ ଆସୁଛି, ମୁଁ ଆ- ଆପଣଙ୍କ ସାଙ୍ଗରେ ସୁଯୋଗ ମିଳିଲେ, ମୁଁ ଆପଣଙ୍କ ସାଙ୍ଗରେ ପୁଣି କଥା ହେବାକୁ ବହୁତ ଖୁସି ହେବି ଆଜ୍ଞା। ଆଜ୍ଞା ରହିଲି ଆଜ୍ଞା।
ଆଜ୍ଞା।